ଛୁଉଁ।
ଉଁ।
ହ୍ୟାଲୋ।
ହ୍ୟାଲୋ ହଁ।
କେମିତି ଅଛ?
କଣ କରୁଚୁ?
ମୁଁ ଏବେ ଖାଇକି ବସିଛି ତମେ କେମିତି ଅଛ? ଇଏ ଖାଇକି ଟିକେ ଚାଲୁଥିଲି।
ଅହୋ ମୁଁ ବାହାରେ ବସିଛି।
ଖାଇଲୋଣି ତମେ?
ହଁ ଖାଇ ସାରିଲିଣି।
କଣ ଖାଇଛ ଆଜି?
ଭାତ, ଡ଼ାଲି, ମାଛ।
ଆଉ ଆମ୍ବ ଖାଇନ?
ନାଇଁ ତମେ ଖାଇଛ?
ହଁ ମୁଁ ତ ଆଜି ଖାଇଛି ଆଜି ଆମର ବି ମାଛ ହେଇଥିଲା ଜାଣିଚ?
ହୋଉ।
ଆଉ ତମ ଘରେ ତ ଆମ୍ବ ଗଛ ବହୁତ ଲାଗିଛି ନା? ଆଉ ଆଉ ଗାଁ ରେ
ପଠେଇ ଦେଇଥିଲେ।
ତମ ଗାଁ ରେ ଯୋଉ ହାତେ ପଶି ଯାଇଥିଲା ତାର କଣ ହେଲା?
ନାଇଁ କିଛି ହେଇନି ଏବେ ଆଉ ଆସିନାହାନ୍ତି।
ଏବେ ବି ହାତୀ ଯାକ ପଳେଇଣି।
ହଁ ପଳେଇଲେଣି ସେଠି ତ ବୁଲୁଛନ୍ତି ଆଉ କେତେବେଳେ କେମିତି ପଳେଇ ଆସୁଛନ୍ତି।
ଏଇଟା ତ ବହୁତ ଅସୁବିଧା ହଉଛି ତମର ଗାଁରେ ହାତୀ ଯୋଗୁ। ଚାଷ ପାଇଁ ବି ବହୁତ ଅସୁବିଧା ହଉଛି ନାଇଁ।
ହଁ।
ଆଉ ମୋର ଏବ ବର୍ଷ କଣ ଚାଷ କରିବା କଣ ପା ଅଛି ତମ ଗାଁ ରେ?
ଚାଷ ଏବେ ତ ଧାନ ଚାଷ ଆଉ।
ଏଥରକ ଧାନ ଲଗେଇବ?
ହୁଁ ଥର ଲଗା ହବ ନା।
ଆଉ କିଛି ପଙ୍କରିବା ରହିବନି।
ନାଇଁ ଏବେ ଆଉ କଣ ଲଗେଇବି ଯେ ଏବେ ଆଉ କଣ ପନିପରିବା ନା ଏବେ ପନିପରିବା ନାହିଁ। କେଜାଣି କଣ ଲଗେଇବେ ଆଉ ମୁଁ ତ ଜାଣିନି। ଧାନ ହିଁ ଏବେ ହୁଏ।
ହଁ ତମର ସିଆଡେ ଏବେ ବି ତ ଆମ୍ବ ସିଜନ ବି ସରିବାକୁ ଯାଉଛି ତମର ସିଆଡେ ଭଲ ଆମ୍ବ
ହଉ ହଉ ଠିକ ଅଛି।
ତମ ଘରେ ବାଚାର ବନେକି ନା?
ହଁ ବନେଇବେ।
କି ଆଚାର?
ଆମ୍ବ ଆଚାର ଚମ୍ପିତ ସଳା ସବୁ ବନେଇଛନ୍ତି ଆମ ଘର।
ମୋର ଟିକେ ଆଣିଦବା ହେଲା ଟିକେ।
ହଉ ହଉ ଠିକ୍ ଅଛି ଆଣିଦେବି।
ହଁ ମୁଁ ତ ଭାବୁଥିଲି ଆମ କଣ ଚାଷ କରିବି ବୋଲି ବାରିଆଡ ଟିକେ ଜାଗା ଅଛି କି? ଭାବୁ ତମର ସେୟା ଚାଷ ହଉଛି ତମେ
ଓହୋ।
ଜାଣିଥିବ ତ ତମକୁ ଟିକେ ପଚାରିବି ବୋଲି କହୁଥିଲି।
ହଁ ହୁଁ। ଏମତି ଧାନ ଚାଷ ଆଉ ପନପରବା ଯାହା ବି ଗୁଡେ କରୁଛନ୍ତି ଆଉ। ଆମେ ଜାଶ ପନିପାରିବା କେନ୍ତି?
ଆଁ ଯେ ଏମିତି ଘରେ ଟିକେ ଏମିତି ପନିପୁରା ଖର୍ଚ୍ଚ ରେ। କେମତି କଣ ଟିକେ କରିବି ବୋଲି ସେଟା ଭାବୁନିଥିଲି।
ହଁ। ହଁ କର ଆମକୁ ଟିକେ ଦବ।
ସେ ଯେ କଣ ୟୁ ବ୍ୟବହାର କରିଲେ ସେଇଟା ଟିକେ ହବ ଭଲ ହବ ଟିକେ ପରିବାର ସେଇଟାଗା ପଚାରିଥିଲି ତମେ ଜାଣିଛ? ହ୍ୟାଲୋ।